ସୁଭ ସନ୍ଧ୍ୟା।
ନମସ୍କାର।
ନମସ୍କାର କଣ କରୁଚନ୍ତି?
ମୁଁ ବହୁତ ଭଲ ଅଛି ବର୍ତ୍ତମାନେ ମୁଁ ଟେଲିଭିଜନ ଦେଖୁଥିଲି ଆଉ।
ଆଉ ସନ୍ଧ୍ୟାବେଳେ କଣ ଚା ଜଳଖିଆ ଖାଇସାରିଲେଣୀ?
ହଁ ନିଶ୍ଚିନ୍ତ ଆପଣ?
ହଁ ଏଇ ଟିକେ ଚା ଜଳିଖୀଆ ଖାଇକି ତାପରେ ପିଲାମାନ ଟିକେ ପାଠ ପଢ଼େଇବା ପାଇଁ ବସିଥିଲି। ଦେଖିଆ ବାନ୍ଧବି କଣ କରୁଛନ୍ତି ଟିକେ ମନେ ପକେଇଦବା। ଆଉ କଣ ଆଉ ସବୁ ଏଇନା ସନ୍ଧ୍ୟା ବେଳେ କଣ କରୁଚନ୍ତି?
ସନ୍ଧ୍ୟା ବେଳ ର ବର୍ତ୍ତମାନ ତ ବର୍ଷା ପାଗ ଚାଲିଛି।
ଆଉ ସେଥିପାଇଁ ଆମେ ଘରେ ପ୍ରସ୍ତୁତ କରୁଛୁ ଏ ଜଳିଖିଆ ପକୁଡି ହଉ କି ବରା ହଉ ସେମତି ବସିକି ଜଳିଖିଆ ଖାଉଥିଲୁ।
ଆପଣଙ୍କ ଗାଁରେ କାଲି ଗୋଟେ ଶନି ପୂଜା ହଉଥିଲା ଆପଣ ଯାଇଥିଲେ ନା ଯାଇନାହାନ୍ତି।
ମୁଁ ସେଠିକି ହଁ ଯାଇ ଅଛି ଯାଇଥିଲି।
ଆଉ ସେଠି ତ ଆପଣଙ୍କର ଭଲ ପୂଜା ହଉଥିଲା ସଖାଳୁ କଳସ ଯାତ୍ରା ହଉଥିଲା କେ ତେ ଜଣ ସ୍ତ୍ରୀ ମହିଳାମାନେ ସବୁ ଯାଇଥିଲେ କଳସ ଯାତ୍ରାରେ ଯାଇଥିଲେ। ଆଉ ସେଠି ତ ଭଜନ କୀର୍ତ୍ତନ ବି ହଉଥିଲା। ଆଉ ପ୍ରସାଦ ବି ସେବନ ହଉଥିଲା ଦୁଇପହର ବେଳା।
ହଁ ବହୁତ ସୁନ୍ଦର ଭାବରେ ଆୟୋଜନ ହେଇଥିଲା ଲୋକମାନଙ୍କର ବନ ପରା ଉ ଉତ୍ଫୁଲିତ ହୋଇ ଉଠୁଥିଲା ବହୁତ ସୁନ୍ଦର ଭାବରେ ଯୋଜନା ଟା ହେଇଥିଲା।
ହଁ ସାଜସଜା ତ ବହୁତ ଭଲ ଦିଶୁଥିଲା ତାପରେ ଆଉ ଟିକେ ଆପଣଙ୍କର ହେଇପାର ହେଇଥାନ୍ତା ଭଲେ ସେଠି ଟିକେ ଆପଣଙ୍କର ଜାଗା ସଟ୍ ଥିଲା। ଅଳ୍ପ ଜାଗା। ଛୋଟ ଥିଲା ସେଇଥିପାଇଁ ହେଇପାରୁନଥିଲା ଆଉ ଟିକେ ଯଦି ବଡ଼ ଜାଗା ହେଇଥାନ୍ତା ସେଠି ତ ଭଲ ଆଉ ଟିକିଏ ହେଇପାରିଥାନ୍ତା। ଆପଣଙ୍କ ଗାଁ ମାନେ ସବୁ ଲୋକ ମାନେ ଟିକେ ସହଜ। ଯୋଗ ବହୁତ କରିୁଥିଲେ ବୋଧେ।
ଆମର ରଲ ଗାଁ ଲୋକ ମାନେ ବହୁତ ସହଯୋଗ ସହଯୋଗୀକାରାରୀ। ସମସ୍ତେ ମିଳିମିଶି କାମ କରିବାକୁ ବହୁତ ଭଲ ପାଆନ୍ତି। ଯେ କୌଣସି କାମ ହେଲେ ସମସ୍ତେ ଆଗକୁ ବଢ ବଢନ୍ତି କାମ କରିବାକୁ।
ଆଜ୍ଞା ହଁ।
ଆଉ ଆପଣ କଣ କରୁଥିଲେ ଏ ସନ୍ଧ୍ୟାବେେଳେ?
ସନ୍ଧ୍ୟାବେଳେ କଣ ସେଇ ଏଇ ନା ଆପଣଙ୍କ ଗାଁରେ କାଲି ତ ଯାଇଥିଲୁ ଦେଖିକି ଆସିଥିଲୁ। ଥିଲୁ ଆପଣଙ୍କ ସେ ଯୋଉ ପୂଜା ହଉଥିଲା ସେଇ ବିଷୟରେ ଟିକେ ବସିକି ଏଇ ବାନ୍ଧବୀ ଆଉ ଜଣେ ବସ ତ ତାଙ୍କ ସହିତ କଥା ହଉଥିଲୁ ଆମ ଶାଶୁ ମା ବି ପଚାରୁଥିଲେ କଣ ସବୁ ହେଲା କାଲି ଯାଇଥିଲ ଏ ଏମିତି ସବୁ କଥା ହଉଥିଲି ଆଉ। ସେ ମନ୍ଦିର ବୋଧ ଆପଣଙ୍କର ନୂଆ ପ୍ରତିଷ୍ଠା ହେଲା।
ହଁ ନୂତନ ଭାବେ କାର୍ଯ୍ୟ ଆରମ୍ଭ ହେଇଛି।
ଓ ହୋ। ସେ କଣ କି ମାନେ ଏକୁଟିଆ କରୁଥିଲେ ନା କଣ ମାନେ ଗାଁ ସମହ ମିଶିକି କଲେ।
ନା ସେ ତା ବ୍ୟକ୍ତିଗତ ବ୍ୟକ୍ତିଗତ ଭାବରେ ସେ ମନ୍ଦିର ପ୍ର ପ୍ରତିଷ୍ଠା କରିଥିଲି କରିଛନ୍ତି ହୁଁ।
ଆଜ୍ଞା ଆଉ ଆପଣଙ୍କ ଗାଁରେ ବର୍ଷା ବର୍ଷା ହେଉଛି ଆପଣଙ୍କ ଗଡ଼େ ଲାଗି ରହିଛି ନା ନାହିଁ।
ହଁ ବହୁତ ବର୍ଷା ହଉଛି। ଏ ବର୍ଷରେ ତ ଘରୁ ହିଁ ଭାରି ହଉନି ପାଣି କାଦୁଅ ସରସର। ଆମେ ଘରେ ହିଁ ଅଛୁ ଘରେ ହିଁ ଜଳଖିଆ ଛଣାଛଣି କରି ଖାଉଅଛୁ।
ଆପଣଙ୍କ ଘର ପାଖରେ ସେ ଯୋଉ କାଦୁଅ ଗୁଡ଼ା ହେଇଛି ସେଇଠି ତ ଯିବା ଆସିବା କଣ କରିବାକୁ ଭାରି ଅସୁବିଧା ହେଉଥିବ।
ବହୁତ ଅସୁବିଧା ବହୁତ ଅସୁବିଧାର ସମ୍ମୁଖୀନ ହଉଛୁ। ଯାହା ଫଳରେ କି ଗ୍ରାମରେ। ଗ୍ରାମର ପାଣ୍ଠି କୁ ବହୁତ ସାରା ବିଭିନ୍ନ କାର୍ଯ୍ୟକ୍ରମ ବହୁତ ସାରା ବିଭିନ୍ନ କାମ କରିବାକୁ ଆସୁଚି ପଇସା ଏଇ ଲୋକମାନେ ତାକୁ କାର୍ଯ୍ୟକାରି କରୁନାହାନ୍ତି ଆଉ।
ସେଇଟା ଆପଣ ଟିକେ ଚେଷ୍ଟା କରୁନାହାଁନ୍ତି। କାର୍ଯ୍ୟକାରୀ କରିବା ପାଇଁ
ହଁ ସେଠାରେ ଗ୍ରାମର ମୁଖିଆ ଯିଏ ସିଏ ମନଟା ତାର ସେଥିରେ ସେ ଗାଁ ପ୍ରତି ଥିଲେ ସେ ସମସ୍ତ କାମକୁ ଆପଣ କିି କରନ୍ତେ କରନ୍ତା। ସିଏ ତାଙ୍କର ଆ ତାଙ୍କ
ନା ଆପଣ ଯା ଶୁଣନ୍ତୁ ଆ ପଣ ଯଦି ଚେଷ୍ଟା କରନ୍ତେ କାମଟା କିଛି କରିବା ପାଇଁ କଲେ ତାପରେ ଏ ଧୀରେ ଧୀରେ ଯେ ଆପଣଙ୍କୁ ଦେଖିକି ଆଉ ଯେଉଁମାନେ ଅଛନ୍ତି ଆପଣଙ୍କର ପଡ଼ୋଶୀ ଗ୍ରାମବାସୀ ସେମାନେ ଟିକେ ବେଶୀ ଉତ୍ସାହିତ ହୁଅନ୍ତେ କି ହଁ ଏଇ ଝିଅ ପିଲାଟି ଯେତେବେଳେ ଏକୁଟିଆ କରୁଛି ଆଉ ତ ଆମେ ଆପଣ କିଛି ସାଙ୍ଗସାଥିଙ୍କୁ ନେଇକି ଯଦି କାମ ଟିକେ ଆରମ୍ଭ କରନ୍ତୁ ଆଉ ସେମାନେ କିଛି ଆପଣ ଗୋଟେ ଶିକ୍ଷା ପାଆନ୍ତେ ଆଉ ଯେହେତୁ ଛୋଟ ପିଲା ଆପଣ କରି କଲେଣି କାମ ଟିକେ ଆରମ୍ଭ କଲେଣି ସେମାନେ ଆଉ ଟିକେ ଚେଷ୍ଟା କରନ୍ତି ଆପଣଙ୍କୁ ସାହାଯ୍ୟ ଅନୁପ୍ରାଣିତ ହେଇକି ଆପଣଙ୍କ ଠାରୁ
ଆଜ୍ଞା ଆପଣ ସମ୍ପୂର୍ଣ୍ଣ ଠିକ କଥା ହିଁ କହିଲେ ସଠିକ କଥା କହିଲେ ଆପଣଙ୍କ କଥାକୁ ମୁଁ ଅନୁପ୍ରାଣିତ ହେଉଅଛି ଯାହା ଫଳରେ କି ଏବେ ଆମେ ସବୁ ସାଙ୍ଗ ହେଇକି ସାଙ୍ଗ ହେଇକି ମିଶିକି କାମଟିକୁ ଆଗକୁ ବଢେଇବାକୁ ଚେଷ୍ଟା କରିବୁ
ଆଜ୍ଞା ଜଣେ ହାତ ବଢେଇଲେ ମାନେ ଅଟୋମେଟିକ ହାତ ଆସିବ ତେଣୁକରି ଆପଣ ନିଜେ ଚେଷ୍ଟା କରନ୍ତୁ ଗୋଟେ ର ଦିଟା ଦିଟାରୁ ତିନିଟା ତିନିଟାରୁ ଏମିତି ଅନେକ ହାତ ଆପଣଙ୍କୁ ଅତି ବଢେଇ ଆସିବେ ସମସ୍ତେ
ଆଜ୍ଞା ଆଜ୍ଞା
ନା ଆଉ ଆପଣଙ୍କ ଗାଁ ରେ ସବୁ କଣ କଣ ଆଉ ସବୁ ଅଛି ଆପଣଙ୍କଁ କଣ କଣ ଯଉ ଆପଣଙ୍କ ବେଶୀ ଗାଁରେ ହୁଏ କଣ ଯ ଗୋଟେ ହୁଏ ଏ ଯୋଉ ମାଘ ମାସରେ
ଆଜ୍ଞା ଆମ ଗାଁରେ ଆମ ଗ୍ରାମ ଦେବନ୍ତୀ ସୁନ୍ଦରଇ ମା ସୁନ୍ଦରଇ ଦେବୀଙ୍କର ଅ ଯଜ୍ଞ ଅନୁଷ୍ଠିତ ହୋଇଥାଏ ବହୁତ ଧୁମଧାମ ରେ ବହୁତ ସାରା ଲୋକମାନେ ଖୁସି ଆନନ୍ଦ ହେଇକି ଭୋଗ ପ୍ରସାଦ ଖ ଖାଇକି ବହୁତ ଆନନ୍ଦରେ ମାନେ ସେଦିନ ପୁରା ଆମର ପର୍ବ ହିଁ ଥାଏ ସେଇଟା
ସେଟା କଣ ଗୋଟେ ଦିନ ହୁଏ ନା ଚାରି ପାଞ୍ଚ ଦିନ ଏମିତି ହୁଏ
ନା ତିନି ଧରି ତିନି ଦିନ ଧରିକି ପାଳଣା ହୁଏ
ତିନି ଦିନ ହୁଏ
ଆଜ୍ଞା
ହଉ ହଉ ଆଉ କଣ ଦୋକାନ ବଜାର ସବୁ ପଡ଼େଇ
ଆଜ୍ଞା ଆମ ଗାଁ ରେ ନାନା ମାନ ଦୋକାନ ମାନ ସବୁ ପଡେ ଆଉ ଅ ବହୁତ ଲୋକମାନୋନେ ବି ସେଦିନ କଳସ ଯାତ୍ରା ମାଙ୍କର ହୋଇଥାଏ ସେ ଅନୁଷ୍ଠିତ ହୋଇଥାଏ ସେଠି ସମସ୍ତେ ଭାଗ ହିଁ ନିଅନ୍ତି ଆଉ ଆମ ଗାଁ ରେ ଗୋଟେ ଛୋଟ ପୋଖରୀଟେ ଅଛି ସେଠି କଳସ ଯାତ୍ରାରେ ସମସ୍ତେ ଭାଗ ନେଇକି ବସିକି ପୂଜା ପାଠ ପାଠ ହଏ ପୂଜା ପାଠ ହେଲା ପରେ ମାଙ୍କ କତିରେ କଳସ
ଆପଣଙ୍କର ସେଠି ବିି ପ୍ରସାଦ ର ଆୟୋଜନ ହେଇଥାଏ ଗୋ ମାନେ ଗାଧବେଳେ ହୁଏ ରାତିରେ ବି ହୁଏ
ହଁ ଦୁଇଥର ହୋଇଥାଏ
ହ ହଁ କଣ ଖାଲି ଅରୁଆ ଡାଲମା ଖଟା ହୁଏ ନା ଆଉ କଣ ସବୁ ହୁଏ
ହଁ ଉପମ ଡଲମା ହୁଏ ଅଔ ଅଡଳମା ବି ହୁଏ ଖଟା ଖ୍ିରି ଘାଣ୍ଟ
ଓ ଆପଣ ସମସ୍ତେ ଯାଆନ୍ତି
ଆଜ୍ଞା
ଆପଣ କଳସ ନିଅନ୍ତି
ହଁ
ଆଉ ଆପଣ କେତେଜଣ ଭାଇ ଭଉଣୀ
ଆମର ତିନି ଭଉଣୀ ଗୋଟେ ଭାଇ
ସମସ୍ତେ ଯାଆନ୍ତି ସେଠିକି
ଆଜ୍ଞା ସହ ପରିବାର ମିଶିକି ସେଠିକି ଯାଉ ଖୁସିରେ ଆନନ୍ଦ ହୋଇକି ଆସୁ ସେଠି ହଁ ରାମଦୋଳି ଏବଂ ରେଳ ଦୋଳି ଛୁଆଙ୍କର ଲାଗିଥାଏ ଲାଗିଥାଏ ବହୁତ ସାରା ଛୁଆ ମାନେ ଖୁସି ଆନନ୍ଦ ହେଇକି ସେଠି ସେଠାରୁ ଆସନ୍ତି ଫେରିକି ଆଉ କିଛି ପିଲାମାନେ ତ ଥାଆନ୍ତି କହନ୍ତେ ଆମେ ଯିବୁନି ରାତି ସାରା ହିଁ ଏଇଠି ରହିଯିବୁ ଆମେ ଖେଳିବୁ ବହୁତ ମସ୍ତି ବହୁତ ଧୁମଧାମ ରେ ପାଳନ ହୋଇଥାଏ
ହଁ ଆମର ବି ସେମିତି ହୁଏ ତାରିଣୀ ମାଙ୍କର ଯଜ୍ଞ ବି ହୁଏ ଆମ ଆମ ଘରକୁ ବହୁତ ସାରା ବନ୍ଧୁବାନ୍ଧବ ଆସନ୍ତି ଆମ ନଣନ୍ଦ ପିଇସି ପିଉସା ଆଉ ଏମିତି ସବୁ ଆସନ୍ତି ଆ ବାପା ଆମ ଶଶୁରଙ୍କର ଭଣଜା ଭଣ ଜ ବଉ ଏମିତି ସବୁ ଆସନ୍ତି ଆମେ ବି ସେଠିକି ଯାଉ ସେଠି ଆମର ବଗିଚା ଯେଉ ଫୁଲ ଗଛ ସବୁ ଲଗା ହେେଇକି ବଗିଚା ହେଇଥାଏ ସେଇଠି ଦେଖୁ ତାପରେ ଆମର ଅ ଯଜ୍ଞ ଦେଖିକି ସବୁ ସେଠି ମାଙ୍କ ା ଖ ଆମ ଆ
ଆଜ୍ଞା
ଆଉ ଆପଣଙ୍କ ଆଡ଼େ ସେମିତି ସବୁ ହଉଥିବ ଆଉ
ଆଜ୍ଞା ବହୁତ ସୁନ୍ଦର ଭାବବେ ହୁଏ ଆପଣଙ୍କ ତାରିୀ ଯଜ୍ଞ ସବୁ କେ କ ଦୂଳି ସବୁ ମାନେ ପଡିଥାଏ
ଆମର ଦୋଳି ସବୁ ହଁ ଏମିତି ତ ସବୁ ଏଇ ରାମ ଦୋଳି ଛୁଆଙ୍କ ର ଝୁଲା ଦୋଳି ଆଉ ସବୁ ଆସନ୍ତି ବହୁତ ଆଡ଼ୁ କୀର୍ତ୍ତନ ସଂକୀର୍ତ୍ତନ ମଣ୍ଡଳୀ କି ସବୁ ଡକାନ୍ତି ଆଉ ଆମର ଯ ଛୋଟ ଛୋଟ ପିଲାମାନୋନ ସବୁ ସେଠ ଗୀତ ନାଚ ଆଉ ମହିଳା ମାନଙ୍କୁ ଡାକା ହୁଏ ଯୋଉ ମହିଳା ମାନେ ଏବେ ସବୁ ସଂକୀର୍ତ୍ତନ କରୁଛନ୍ତି ଆଉ ସେମାନଙ୍କୁ ଡକାହୁଏ ଆମ ଗାଁ ରେ ବି ଦୁଇ ଦଳ ସଂକୀର୍ତ୍ତନ ମଣ୍ଡଳୀ ବ ପାତ ଆମ କମଳିର ଆଉ ସେମାନେ ବି ଆସନ୍ତି କୀର୍ତ୍ତନ କରନ୍ତି ଆଉ ପୂଜା ଶେଷ ଉ ପୂର୍ଣ୍ଣବତୀ ହଉ ଆମର ରାତି ବାରଟା ଗୋଟେ ହେଇଯାଏ ତାପରେ ସମସ୍ତେ ସେଇ ପ୍ରସାଦ ପାଇକି ଜେଜୋ ଘରକୁ ପୂଜ ଯା ଯାଆନ୍ତି ଏବେ ସବୁ କଣ ବଣ ମଣିଷର ପୋଷାକ ଯୋଉ ପିନ୍ଧୁଛନ୍ତି ସେଇ ପୋଷାକ ପିନ୍ଧିକି ଆଣନ୍ତି ସେ ଯୋଉ ଲୋକ ଲୋକମାନଙ୍କୁ ସେମାନେ ଟିକେ ଛୁଆଙ୍କ ସାଙ୍ଗରେ ଲାଗନ୍ତି ଆଉ ଭଲ ଲାଗେ ଆଉ ହଉ ବାନ୍ଧବୀ ଆପଣଙ୍କ ସାଙ୍ଗରେ ତାହେଲେ ବହୁତ ଭଲ ଲାଗିଲା ଆଉ ଏମିତି କେବେ କେତେବେଳେ ଟିକଏ ସମୟ ପାଇ ଆ କଥା ହଉଥିବେ ଆପଣଙ୍କ ବହୁମୂଲ୍ୟ ସମୟ ଦେଇଥିବାରୁ ଧନ୍ୟବାଦ
ଧନ୍ୟବାଦ ନମସ୍କାର